ହାଲୋ।
ଆଜ୍ଞା ମ୍ୟାଡ଼ମ୍ ନମସ୍କାର, ମୋ କଥା ଶୁଭୁଛି?
ଆଜ୍ଞା ଆଜ୍ଞା ମ୍ୟାଡ଼ାମ ସୁବୁଚି। ହାଲୋ ହ
ହଁ ହଁ ଆଉ ଆପଣଙ୍କ ଆଡ଼େ ବସା ହେଇଛି?
ହଁ ଉଠେଇକି ଆସିଲା ତ ବହୁତ ଜୋରରେ କିନ୍ତୁ ବହୁତ କମ ହେଇଚି। ହଁ ଭଲ ଅଛି, ବର୍ସ ସା ଜୋରରେ ଆସିଲା କିନ୍ତୁ ବହୁତ କମ୍ ହେଇଛି।
ହେଇଚି ବର୍ଷା। ନ ହଁ ହଁ। ଆଉ ମ୍ୟାଡ଼ାମ ଏକ୍ଟୁଲୀ ମତେ ଜିନିଷ ବୁଝିବାର ଥିଲା? ଆପଣ କେବେ ପୋଡ ପିଠା କରିଛନ୍ତି?
ହଁ ହଁ କରଚି।
ଆ ଟିକେ ମତେ ଟିକେ ବତେଇଦେବେ କେମତି ପୋଡପିଠା ଟା କଲେ?
କୋଉଟାରେ କରିବେ ଆପଣ ଘରେ ଛୋଟ କି କରିବେ ଗ୍ୟାସ ରେ କରିକି ଖାଇବେ ନା ଚୁଲି ରେ କରିବେ?
ଚୁଲିରେ ଟିକେ କଲେ ଚୁଲି ଚୁଲି ବାଲା ମ୍ୟାଡ଼ାମ।
ଆଉ ଚୁ୍ଲି ବାଲା
ମୋର ଟିକେ ଆକ୍ଟୁଲି କଁ କହିଲେ ପିଠାରେ ଏତେ ଟିକେ ନଲେଜ୍ ନାଇଁ ବୁଝିପାରିଲେ ନା ଆଉ ଓ ଆମ୍ ଆମ୍ ଟିକେ ଭଲ ଲାଗେ ପିଠା ଖାଇବା ପାଇଁ କିନ୍ତୁ ପିଠାରେ ମୋର ଏତେ ସବୁ ନଲେଜ୍ ନାଇଁ ମୁଁ ରୋଷେଇ ବାସ ଆଉ ସବୁ ଭେଜେ ଉନ ମାନେ ଭେଜିଟେରିଆନ୍ ଜିନିଷ ବା ନନ୍ ଭିଜିଟେରି ରୋଷେଇ ସବୁ ଜିନିଷ ଆସେ କିନ୍ତୁ ଏଇ ପି ଠାଟା ଟିକେ ଆସେନି ମତେ ଟିକେ ପୋଡ ପିଠା କେମତି କରନ୍ତି ଟିକେ କହିବେ।
ଆପଣ ଯଦି ପୁରା ଅ ମାନେ ପୁରା ଆମର ଯେନ୍ତି ଓଡିଆ ଘର ଆଗରୁ ପୁରା କରୁଥିଲେ ଆଗ କାଳିଆ ପୋଡ ପିଠା ଯଦି ସେମତି ପୁରା କରିବେ ଫାଷ୍ ଚାଇଁଆ ଅରୁଆ ଚାଉଳ ଗୁଣ୍ଡ କରିବେ ମାନେ ବତୁରେଇକି ଧୋଇକିରି ତାକୁ ଗୁଣ୍ଡ କରିଦେବେ ଗୁଣ୍ଡ କରିକି ରଖିଦେଲେ ତାପରେ ଆପଣ ଚୁଲିରେ ଯାଇଁକିରି ଆପଣ ପାଣି ଦେବେ ମାନେ ବଡ ଜାଗା ଗୋଟେ ନେଇଯିବେ କାହିଁନା ଏ ବୋହୁତ କି ଟିକେ ମୋ ଚୁଲିରେ ହବ ମାନେ ମୋ
ଅରୁଆ ଚାଉଳକୁ କିମତି ମାନେ କଞ୍ଚା ଅରୁଆ ଚାଉଳକୁ ଗୁଣ୍ଡ କରିବି।
କଞ୍ଚା ଅରୁଆ ଚାଉଳ ଧୋଇଦେବେ ଭଲ କିି ବତୁରେଇ ଦେବେ ଗୋଟେ ଉଁ ଦି ତିନି ଘଣ୍ଟା ଆଗୁରୁ ବତୁରେଇ ଦେବେ ବତୁରେଇ ଦେଇକି କୁ ସେଇଠୁ ଛାଣିଦେବେ ଆପଣ ଛଣାରେ ଆମର ଯୋଉ ଛଣା ଅଛି ଛାଣିଦେବେ। ଛାଣି ଦେଇକି ତାକୁ ଟିକେ ଖାଲି ଦର ଶୁକିଲା କରିବେ ଆଉ ମାନେ ଖେଳେଇ ଦେବେ ସିଏ ଶୁକିଯିବ ଆଉ। ଏମତି ଟାୱେଲ ଓପରେ ବି ଖେଳେଇ ଦେଲେ ବି ପାଣି ତାର ନିଗିଡି ଯିବ ଭଲସେ।
ଆଜ୍ଞା।
ଦେନ୍ ଆପଣ ତାକୁ କଁ କରିବେ ନା ଯୋଉ ଶୁଖିଗଲା ପରେ ଗୁଣ୍ଡ ରହିଲା ତାପରେ ଆପଣ ତ ଚୁଲିରେ କରିବେ ବଡ କିିନା ହବ କାହିଁନା ଘଷି ଜାଳ ଉପରେ ନିଆଁ ତଳେ ନିଆଁ ଦିଆ ହବ। ତ ବୋହୁତ କିନା ବୋହୁତ କିନା ହବ ମୋଟା କିରି ତ ସେଥିପାଇଁ ଆପଣ ଗୋଟେ ବଡ ଜା ଗା ନେବେ ଜନ୍ତିବା ପାଇଁ ଚା ଅରୁଆ ଚାଉଳଟାକୁ। ତ ଜନ୍ତିବା ପାଇଁ ଆପଣ ଚାଉଳ ଗୁଣ୍ଡକୁ ଦେଖିକି ପାଣି ଦେବେ ଆଉ ଟିକେ ଉଁ ମାନେ ପାଣିଆ ପାଣିଆ ହେଲେ ବି ଚଳିବ ବେଶିକି କାଠ କରିବେନି ଆଉ।
ଏ ଟିକେ ରେସୁଅ କହୁନାହାନ୍ତି ଯଦି ଗୋ ଗୋଟେ କପ୍ ଚାଉଳ ହେଲା ତାହେଲେ କେତେ ଦି କପ୍ ପାଣି।
ନାଇଁ କପ୍ ନାଇଁ କପ୍ କଲେ ତ ଆମେ ଚୁଲିରେ ପୋଡି ପାରିବାନି।
ଓହୋ ହଁ।
ଆମର ଚୁଲି ମାନେ ଆମର ଜା ତଳେ ଜାଳ ଦବା ଆଉ ମାନେ ବଡ କଡେଇ ହଉ କି ବଡ ତସଲାରେ କରିବା। ନେ ଆମେ ଦେଢ କେଜି ଦୁଇ କେଜି ଭଳିଆ କରିବା ଆମେ ଘରେ ଯଦି ଗ୍ୟାସରେ ଟିକେ ନାକୁ କରିଦିଅନ୍ତେ ଆମେ ଗୋଟେ ଗ୍ଲାସରେ ଗ୍ଲାସେ ଚାଉଳ ଆ ଆମେ ସେଥିପାଇଁ ଜନ୍ତିବା ପାଇଁ ତିନି ଗ୍ଲାସ୍ ପାଣି ଦେଇ ଦେଲେ ହେଇଯିବ ବୁଝିଲେ କି କିନ୍ତୁ ଭୋଉତ୍ ତୁ କରିବା ପାଇଁ ହେଲେ ଆମେ ଧର ଆମେ ଗୋଟେ କେଜିର ଚାଉଳ ଗୁଣ୍ଡ କରିକି ରଖିଛେ ତ ଗୋଟେ କେ ଜି ଚାଉଳ ପାଇଁ ଆମେ ନିହାତି ସେଇ ଉଁ ଭଳିଆ ବୋ ଉଁ ମଗେ ମାନେ ଧର ଆମର ବଡ କଂସା ଯୋଉ ଅଛି ବଡ କଂସାରେ ଆମେ ଦି କେଂସା ଅଢେଇ କଂସା ପାଣି ଦବା ଟିକେ ଗରମ ପାଣି ପଛେ ରଖିଦବା କାଳେ ଆଗ ପଛ ଏପଟ ସେପଟ କରି ଦବା ପାଇଁ ନହେଲେ ଉଁ ଦି କଂସା ଅଢେଇ କଂସା ପାଣି ଦବା ପାଣିଟା ଆମର ଦେଲେ ପାଣି ଫୁଟିଲା ପାଣିରେ ଆମେ ପକେଇ ଦେଲେ କଣ ଲୁଣ ପକେଇ ଦେଲେ ତାପରେ ଆମର ଗୁଡରେ କଲେ ହିଁ ପୋଡପିଠାଟାର ଆ ମାନେ ଆକ୍ଚୁଆଲ୍ ଟେଷ୍ଟ ଆସେ ଚିନିରେ ଏତେ ଟେଷ୍ଟ ଆସେନି ହେ ନା ତ ଚିନିର ଟେଷ୍ଟ ଅଲଗା। ଗୁଡର ବାସ୍ନା ଅଲଗା ଆ ପଣ ଚିନି ଗୁଡ ପକେଇ ଦେଲେ ଗୁଡଟା ମେଲ୍ଟ ହେଇଗଲା ପାଣି ଧିଏରେ ତା ଧିଏରେ ଅ ଅ ସବୁ ସବୁ ଜିନିଷ ଗୁଡ ମାନେ ପୋଡପିଠା ଏଇଟା ଗୋଟେ ଭଲ ଜିନିଷ ସବୁ ଜିନିଷ ଆପଣ ପାଣିରେ ହିଁ ପକେଇ ପାରିବେ। ତେଜପତ୍ର ପକେଇଦେଲେ ଘିଅ ପକେଇ ଦେଲେ ନଡିଆ କୋରିକି ପକେଇ ଦେଲେ ପାତି ନଡିଆ ଟା ଆଉ ଟିକେ ଭଲ ଲାଗେ ସମସ୍ତେ କାମୁଡି କାମୁଡି ଖାନ୍ତି। ନଡିଆ ପାତି କରିକି ଚୁନ ଚୁନ କି ତାକୁ ପକେଦେଲେ ଗୁଜୁରାତି ଗୁଣ୍ଡ ପକେଦେଲେ। ସବୁ ଜିନିଷ ପକେଦେବେ।
ଆରେ ଏ ଯୋଉ ମ୍ୟାଡ଼ାମ ଜଣେ ଜଣେ ଙ୍କ କରନ୍ତି ଏଇ ଯୋଉ ମ ତା ଚାଉଳ ଚୁନା ସହିତ ସୁଜି ବି ମିଶେଇନା କରନ୍ତି।
ହଁ ସୁଜି ମିଶେଇଲେ ହବ କିନ୍ତୁ ଆମର ଯୋଉଟା ବାସ୍ନା ପୋଡ ପିଠା ଅରୁଆ ଚଉଳ ହିଁ ଠିକ୍। ସୁଜିରେ ଖାଲି ସୁଜିରେ ବି ପୋଡ଼ ଦଉନାହାନ୍ତି କି ଜଣେ ଜଣ ଅଛନ୍ତି ଖାଲି ସୁଜି ଜନ୍ତି କିିରି ତାକୁ ବି ନଦୀ ନଦୀ ଦଉଚନ୍ତି ମାନେ ଥାପି ଥୋପି ଦଉଚନ୍ତି ପଲମ ଦିହରେ ସିଏ ବି ପୋଡି ହେଇଯାଉଚି। କିନ୍ତୁ ଅରୁଆ ଚାଉଳ ଟା ହେଲା ତାର ମେନ୍ ଅଦା ପୁର ଟିକେ ଗୁଜୁରାତି ଗୁଣ୍ଡ ଏ ସବୁ ଜିନିଷ କାଜୁ ଯଉମାନେ କାଜୁ କିସମିସ୍ ଭ ପକାନ୍ତି ପିଠାରେ ହଁ ତାକୁ ଘିଅ ଏସବୁ ଦେଇ ଦେଇକି ଆପଣ ପାଣି ଟାକୁ ଫୁଟେଇବା ପାଇଁ ଛାଣିଦେବେ ପାଣି ପୁରା ଗାବୁ ଗାବୁ ହେଇ ଫୁଟିଲା। ଆଉ କିଲେ ଦେଢ କିଲେ ଚୁନା ତ ଆପଣ ଏକା ପକେଇକି ଏକା ଜନ୍ତି ପାରିବେନି ସା କାକୁ ଟିକେ ଡା ଦେକିଆକୁ ପଡ଼ିବକି ଆପଣ ନହେଲେ ଟିକେ ଢାଳି ଦିଅ।
ସେତ ଆଉ ସେ ତ ମ୍ୟାଡମ ଯେତବେଳେ ଜନ୍ତିିଲାଳକୁ ବିଣ୍ଡା ହେଇଯାଏ
ନାଇ ସେଇଥିପାଇ କହୁଚି କାହାକୁ ଜଣଙ୍କୁ ଡାକିବେ। ସେ ଟିକେ ଟିକେକିରି ଟିକେ ଟିକେକିରି ପକେଇବେ ମାନେ ଆସ୍ତେ ଆସ୍ତେ କି ପାଣି ଟା ଫୁଟିଲେ ଚୁଲି ପା ଖେରେ ଯେହେତୁ ଆପଣ ହ୍ ହୁସିଆର ର ସହିତ କରିବାକୁ ପଡିବ ନା ତ ବଡ ଟଙ୍କା ଗୋଟେ ବି ସେ ଧରିବେ ଯୋଉଟା କି ବୁଲେଇବେ ଯେମତି ହବନି ହେଲା।
ଓକେ ହଁ।
ତ ଯୋଉଟା ଆଗୁରୁ ନା ଆସୁନଥିଲା ଡାଲି ଘୋରା ଭଳିଆ ମୁଣ୍ଡା ଭଳିଆ।
ଏ ଯୋଉ କାଠରେ ଯୋଉ ଆସେ
ଟାବି ହଁ ସେଇଟା ବି ବଢିଆ ହବ ଆଉ ଡା ଯଦି ନଥିବ ଡାଲି ଘୋରା ବି ବଡ ଡ ଡାଲି ଘୋରା ଯୋଉ ସିଏ ବି ହବ ସିଲଭର ର ଯୋଉଟା ଆସେ ପୁରା ଉଁ ହଁ। ତ ସେଇଟା ବି ହବ ନହେଲେ ବଡ ଚଟୁ ଯଦି ଛୋ ଥିବ ବି କାଠରେ ସେଇଟା ବି ଆରାମସେ ଆପଣ ଗୋଳେଇ ଚାଲିବେ କଣ ଟିନସଲ୍ୟି ଗୋଳେଇ ଚାଲିବେ ମାନେ ସେ ଜଣେ ପକଉଥିବ ଜଣେ ପୁରା ଗୋଳଉଥିବ। ପୋଜେ ଜେଇକି କି ଆଉ ବିଣ୍ଡା ଏତେ ହବନି ଯୋଉଟା ଏତେ ଆଉ ବିଣ୍ଡା ହବନି ସେଇଠୁ ଉଁ ଯନ୍ତି ହେଇଗଲା ପରେ ଯାହା ବି ହେଲେ ଶୁଖିଲା ଚୁନା ପାଣି ଟାଣି ନବ। ଅରୁଆ ଚାଉଳର ଏତିକି ଅଛି ଆମେ ଅରୁଆ ଚଉଳ ଗାଳିକି ବି ଭାତ ଥୋଇଦେଲେ ବି ପାଣି ଯାହା ଥାଏ ପେଜ ଖାଇଯାଏନି କି। ତ ଯେହେତୁ ଶୁଖିଲା ଚୁଲା ସେ ତାର ପାଣି ଖାଇଯିବ ଏତେ ପାଣି ପାଣି ହବନି ସେଇଠୁ ସଇଲେ
ଓ ସେ କଣ ଆପେ ପାଣିରା ନିଜେ ଜ ଯଦି ପାଣିଆ ଟିକେ ହେଇଥିବ ସେ ଆପେ ଆପେ ପାଣି ଟାନ ନବ
ଟିକେ ସମୟ ପରେ ସେ ଶୁଖା ହେଇଯିବ ଏତେ ପାଣି ବୋଇଲା ଭଳିଆ ହବନି ସେ ଯେ ଆମେ ପାଣି ମାପିକି ଦେଲେ ନା। ଧର ଗମଡ କୁ କୁନ୍ ଚୁନାଟା ହେଇଚି ଆମର ଚୁନାଟା ହେଇଛି କଂସାରେ କଂସାଏ ଆମେ ପାଣି ଦେଇଚେ ଦି କଂସା ବୁଝିହେଲା। ହାଲୋ।
ହଁ କୁହନ୍ତୁ।
ଆଜ୍ଞା ତ ସେଠୁ ଜନ୍ତା ଆମର ସରିଗଲା ଆପଣ ଓହ୍ଲେଇକି ଥୋଇଦେଲେ। ତାପରେ ଆପଣ ପୋଡିବା ପାଇଁ ଜାଗା ଠିକ୍ କରିବେ। କୋଉ ଜାଗାରେ ଗୋଟେ ବଡ ଚଟକା ଜାଗା ଟିକେ ମାନେ ଖାଲୁଆ ହେଇଥିବ ଚଟକା ଜାଗା ହେଇଥିବ ହେଟୁ ତଳେ ଦେଇଦେବେ କଦଳୀ ପତ୍ର ଦେଇଦେଲେ କଦଳୀ ପତ୍ରରେ ଘିଅ
ମ୍ୟାଡ଼ାମ ସେମ୍ ଜିନିଷଟା ବି ଙ୍କ ତ ପ୍ରେସର କୁକରରେ ବି କରନ୍ତି ନା ସେମିତି?
ପ୍ରେସର କୁକର ରେ ବି ହବ କିନ୍ତୁ ଚୁନା ବାଲା ପ୍ରେସର କୁକରରେ ପିଠା ଯଦି ଆମେ କରିବା ଆମେ ତ ଜନ୍ତିବାନି ନା ଜନ୍ତିକି କରବାକି ଆମେ ଗୋଳେଇ ଦେଇକି ଢାଳିଦବା। ହଁ ଚୁନା ବାଲା ଗୋଳି ଦି ଢାଳିଦଲେ ସିଏ ଟିକେ ଟାଣ ହବ ଯାହା ବି ହେ
ପ୍ରେସର କୁକରରେ କଲେ ଟାଣ ହବ।
କେେ ଟାଣ ହବ ଏଇ ଭଳିଆ ନରମ ପେ
ଆ କିନ୍ତୁ ମାନେ ଯଦି ଆମେ ଚୁଲିରେ କରୁଛୁ। ଯେ ଆଉ ପଲମ ଦେଇନା କରୁଛେ ତାହେଲେ ସେଟା ମାନେ ନରମ ହବ ଆପଣ କହିବା କଥା ନୁହଁ।
ଯେତେତୁ ଟିକେ ମୋଟାଳିଆ ହବ ଆଉ ଆମେ ନିଆଁ ଟା ବି ସେଇ ହିସାବରେ ଦବା ତଳେ ଅଳ୍ପ ନିଆଁ ଉପରେ ଅଳ୍ପ ନିଆ ସେ ତାର ଧୀରେ ଧୀରେ ଧୀରେ ଧୀରେ ପଡି ହବ ସିଝିବ ବାସ୍ନା କୁ ବାସ୍ନା ଆସିବ ଆଉ ତା ମାନେ ଟେଷ୍ଟ ଟା ବି ବଢିଆ ଲାଗିବ। ଉପର ଦେଖିନାହାନ୍ତି ଆପଣ ମାନେ ଉପର ଟା ଲାଲ ଲା ଲକି ବେଶୀ ପଡି ନଥିବ। ହଁ ତଳଟା ତଳଟା ଟିକେ ବେଶୀ ପୋଡିଯାଇଥିବ ମ ପୁରା ଆସିଥିବ ତାର ଧୂଆଳିଆ ଧୂଆଳିଆ- ପୋଡା ସ୍ମେଲ ଆଉ ଉପରଟା ଟିକେ ଉପରଟା ପୁରା ଲାଲ ଟକ୍ଟକ ହେଇକି ଘିଅ ଯେହେତୁ ପଡିଥିବ ଲାଲ ଟକ୍ଟକ ହେଇକି ପଡିଯାଇଥିବ। ଆଉ ସେ ପୋଡା ପାଟ ଟା ଖାଇବା ପାଇଁ ବି ବେଶୀ ଭଲ ଲାଗେ।
ଆଜ୍ଞା ଆଜ୍ଞା ହଁ ସେଇଟା ହିଁ ତ ଟେଷ୍ଟ ଲାଗେ ଧୂଆଁଳିଆ ଧୁଆଁଳିଆ ସ୍ମେଲ ଆସୁଥିବ ଆଉ ଖାଇବେ ଏପଟେ ଗୁଡ ଟିକେ ଗୁଡର ସ୍ମେଲ ଆସୁ ଆଥିବ ନଡିଆ ର ସ୍ମେଲ ଆସୁଥିବ ଘିଅ ର ସ୍ମେଲ ଆସୁଥିବ।
ଛେନା ବି ଜଣେ ଜଣ ଅଛନ୍ତି ଛେନା ଆଉ ନଡିଆ ପୁର କରିକି ମଝିରେ ଲେଆ ଭଳିଆ ଥାପି ଥାପିକି ଦିଅନ୍ତି। ଆଉ ଜଣେ ଜଣ ଅଛନ୍ତି ଛେନା ପକେଇ ଦିଅନ୍ତି ପାଣି ଯୋଉ ଜନ୍ତିଲା ବେଳେ କାହିଁକି ନା ଚାରିଆଡକୁ ସ୍ପ୍ରେଡ଼ ହବ ଛେନା ଖଣ୍ଡ ଖଣ୍ଡ। ଆଉ କୋଉଠି ଭାଙ୍ଗିବନି ପିଠା ଟା ଭାଙ୍ଗିବନି କାଟିଲା ବେଳେ ଆଜ୍ଞା। ତ ଆସ୍ତେ ଆସ୍ତେ ତାକୁ ସେବଠୁ ହଁ ତାକୁ ପଲମରେ ଘିଅ ପକେଇ ଦେଇ ଭଲ କି କଦଳୀପତ୍ର ଦିଟା ତିନିଟା ଦେଇକିରି ଘିଅ ଟିକେ ଦେଇେଇକି ତାପୁ ଧୀରେ ଧୀରେ ଥଣ୍ଡା ଟିକେ ହାତ ସୋଇଲା ଭଳିଆ ପାଣି ହାତ ଟିକେ ହେଇକିରି ଯୋଉ ଜନ୍ତୁଣୀ ନେଇ ଆମେ ଆସ୍ତେ ଆସ୍ତେ ଥାପିବା। ପୁରା ଚାପି ଚାପି ଚାପି ଚାପି ସାଇଜ୍ କରିକି ଚାରି ପଟକୁ ଦେଇକରି ଥାପିବା ପାଣି ହାତ କରିକି। ଥାପିବା ଥାପି ସାରିଲେୁ ଉପରେ ଗୋଟେ ପୁଣି ବଡ଼ ପତ୍ର ପକେଇଦବା କଭର ହେଇଯ ଯେମତିମର ନିଆ ଫିଆ ତା ଭିତରୁକୁ ଘଷି ନିଆଁ ଦିଅନ୍ତି ଜଣେ ଜଣେ କତା ନିଆଁ କରିକି ଦିଅନ୍ତି ଯେ ସେଟା ଭିତରକୁ ଯିବନି। ତ ଗୋଟେ ପତ୍ର ଦି
ଓକେ ମାନେ ଆପଣ କହିବା କଥା କି ଯେ ଏ ମାନେ ଆଗ ଯୋଉ ପାତ୍ରରେ କରିବା ସେ ପ ପତ୍ରରେ କଣ କରିବା କଦଳୀ ପତ୍ର ଥୋଇଦବା। ଠିକ ଅଛି
ଯୋଉ ପତ୍ରରେ ଆମେ ଜନ୍ତ ହଁ ଯୋଉ ପାତ୍ରରେ ଆମେ ପୋଡିବା। ହେଲା
ପୋଡିବା ହଁ ହଁ କଦଳୀ ପତ୍ର ଥୋଇଦେଲେ ତାପରେ ତା ଦେହରେ ଟିକେ ଘିଅ ମାରିବା।
ଘିଅ ଟିକେ ଭଲ କି ପେଇଦବା ଚାରିପଟକୁ। କଦଳୀ ପତ୍ରଟା ତ ପୁରା ଖାଲୁଆହେଇକି ରହିଲା। ପୁରା ବଢିଆକି ଘିଅ ଟିକେ ଭଲକି ପକେଇଦବା
ଆଜ୍ଞା ତାପରେ ପୁରା ମାନେ ଯୋଉ ଜ ହଁ
ପୋଡିଗଲା ପରେ ଆମେ କଦଳୀ ପତ୍ର ପୋଡିକି ଲାଗି ଯାଇଥିବ ସେ ଛାଡିଯିବ। ପତ୍ରଟା ଛାଡିଯିବ ଲାଗିକି ଆଉ ରହିବନି ନ ପକେଇବା ଟିକେ ହଁ ଆରେ ବାସ୍ନା କୁ ବାସ୍ନା ହବ ସେଆଡେ କଦଳୀ ପତ୍ରଟା ଛାଡିଯିବ।
ନାଇଁ ମତେ ଗୋଟେ ଜିନିଷ କହିଲେ ଯେ ଯେମିତି ଆମ ଘରେ ଅଛନ୍ତି ଦି ଜଣ ଭଳିଆ। ସେମାନେ ଟିକେ ଘିଅ ଖାଆନ୍ତିନି କି ଘିଅ ବାସ୍ନ ରୁ ତାଙ୍କର ଆଲର୍ଜି ହୁଏ। ହେଲା ତ ସେଇ ଜାଗାରେ ମୁଁ ଯଦି ତେଲ ପକେଇ ପାରିବି କିଛି ହବନି ନା?
ହଁ କିଛି ଅସୁବିଧା ହବନି। କିନ୍ତୁ ଘିଅ ବାସିନା ଖାନ୍ତିିନି ତେଲ ରିଫାଇନ୍ ତେଲ ଟିକେ ତଳେ ପକେଇବେ।
ହଁ ହଁ ହଁ ହଁ
ହଁ ରିଫାଇନ୍ ତେଲ ତ ପକେଇ ଦେଲେ। ଓପରେ ସେଇଠୁ ଯଦି ଆଉ ଉପରେ ଆଉ ଘିଅ ଫିଏ ହେବେନି। ପତ୍ର ଖାଲି ଦେବେ। ଘିଅ ରିଫାଇନ୍ ରେ ହାତ ଟିକେ ତେ, ରିଫାଇନ୍ ହାତ ହେଇକି ପତ୍ର ଦେଇଦେବେ ଦି ତିନିଟା ପତ୍ର ଦେଇ ଦେବେ ସାଇ କରି ଯେମତି ନିଆଁ ପଶିବନି। ତାପରେ ଛୋଟ ଛୋଟ ଅଙ୍ଗାର ହେଇଯାଇଥିବ କି ଘଷି ନିଆଁ ହେଇଯାଇଥିବ। ଉପରେ ଟିକେ ଅଳ୍ପ ଆଞ୍ଚ ଦେବେ ତଳେ ତଳେ ବି ନିଆଁ ଜଳେଇବେନି ଲିଭେଇ ଦେବେ। ସେଇ ଡ ଖାଲି ରଡ କରିକି ରଖିଥିବେ। ହଁ ହତୁହୁତୁ ହେଇକି ନିଆଁ ଜାଳେଇବେନି ଅଳ୍ ଳ୍ପ ସମୟ ଟିକେ ଜଳେଇ ଦେବେ। ଯେଦକି ସେମାନେ ପାଞ୍ଚ ମିନିଟ୍ ଖଣ୍ଡେ ବସିଛନ୍ତି ପାଞ୍ଚ ମିନିଟ୍ ଖଣ୍ଡେ କାଠ ଟିକେ ଜଳେଇ ଦେଲେ। ତାପରେ ତାକୁ ସବୁ ସେ ଅଁ ଅଙ୍ଗାର ଫଙ୍ଗାର, ବା ହଁ ସେ ଛୋଟ ଛୋଟ ଅଙ୍ଗାର ରଡ କରିଦେଇକି ପଳେଇ ଆସିବେ। ଅଳ୍ପ ନିଆଁ ରଖିକି।
ହୁଁଁ।
ସିଏ ସେଇ ରଡରେ ସେମତି ଉପର ନିଆଁ ତଳ ନିଆଁ ସେଇ ରଡରେ ହିଁ ସିଝୁଥିବ। ଆମର ତ ଏମିତି କରନ୍ତି ଖାଇ ସାରିକିରି, ହଁ ଉପରେ ଟିକେ କେ ଟିକେ ଆମର ଯୋଉ -ଆଜ୍ଞା।
କା ଆଞ୍ଚଟା ଦବାର ଅଛି ଆଉ।
ହଁ ଯୋଉ ଅଙ୍ଗାର ଖଣ୍ଡେ ଖଣ୍ଡ ବାହାରି ପଡି ନଥାଏ? ଛୋଟ ଛୋଟ ଚୁଲି ଜଳେ, ସେଇଟା ହୋଉ ନହେଲେ ଯଦି ଘଷି ଆମେ ଯ ଜାଳିଲା ବେଳେ ଗୁଣ୍ଡା କି ଘଷି ଜାଳିଛେ। ଯୋଉ ଆମର ଯୋଉ ଘ ଘଷି ଗୁଣ୍ଡା ବୁଝିପାରୁଛନ୍ତି ନା?
ଆଜ୍ଞା।
ହଁ ସେଇ ଘଷି ଗୁଣ୍ଡାର ନିଆଁ ଟା ବି ବୋହୁତ୍ ରଡ, ତ ସେଇଟା ଦେଇପାରିବା। ନହେଲେ ଆମେ ଜାଳିଲା ବେଳେ କତା କତା ବି ଭଲ କିି ଦେଇଥିବା କତା ଜଳି ଯାଇଥିବ କତାଟା ବି ରଡ ହେଇଯାଏ। ଯୋଉ ଆମ ନଡିଆର ଯୋଉ ଖୋଳପା ନୁହଁ, କତା ସେଇଟା ବି ରଡ ହେଇ ସେଇଟାକୁ ବି ଜଣେ ଜଣ ଉପରେ ଦେଇ ଦିଅନ୍ତି।
ଓ ଓକେ, ଓକେ। ହୋଉ ମ୍ୟାଡମ୍ ଧନ୍ୟବାଦ୍ ଯାହା ହୋଉ ଆପଣ ମତେ କହିଲେ। ମୁଁ ନେଷ୍ଟ ଟାଇମ୍ ଯେବେ କରିବି ଆପଣଙ୍କୁ କହିବୁ ମତେ କେମିତି ଲାଗିଲା ଆଉ?
ଆଜ୍ଞା।
ଆଜ୍ଞା ଆଜ୍ଞା, ଥ୍ୟାଙ୍କୟୁ ମ୍ୟାଡ଼ମ୍ ହଁ।